ହ୍ୟାଲୋ।
ହାଲୋ।
ନମସ୍କାର ଆଜ୍ଞା।
କଣ କରୁଛ କଣ?
ଏ ଏଠି ବସିଛୁ ଆଉ କଣ କରିବୁ। ତମେ କଣ କରୁଛ?
ମୁଁ ଛାତ ଉପରେ ଗରମ ହଉଛି ତ ଆଉ। ଛାତ ଉପରେ ବସିଛି ଆଉ।
ଆଉ ସନ୍ଧ୍ୟାବେଳେ କଣ ଖାଇଛ?
ହଁ ଚା ଜଳଖିଆ ଟିକେ ଖାଇଥିଲି ତାପରେ ଛେନା ଟିକେ ଖାଇଥିଲି।
ଘରେ ବନେଇକି ନା ବାହାରୁ ଆଣିଛ।
ନାଇଁ ଘରେ। ଘରେ ବନେଇକି।
ହଁ ହଁ କେମତି କଣ ବନେଇଲ?
ଜଳଖିଆ ବୋଲି ବିସ୍କୁଟ ଥିଲା ତ ଘରେ ଆଉ ସୁଜି ଟିକେ କରିଥିଲୁ ଆଉ ସୁଜି ପ୍ରଥମେ ତେଲରେ ତାକୁ ଭାଜିଦେଲି ତାପରେ ତାକୁ ଯୋଉ ଭାଜିକି ପାଣି ଦେଇକି ତାପରେ ଲୁଣ ଟିକେ ଦେଲି ସେ ଯେମିତି ସିଝିଗଲା କ୍ଷୀର, ଚିନି ତେଜପତ୍ର ତାକୁ ଦେଇକିରି ଘାଣ୍ଟିଲି। ଘାଟିଲା ପରେ ସିଏ ହେଲାଠୁ ଖାଇଲୁ ଆଉ। ଆଉ ତମର କଣ କରିଛ?
ହଁ ମର ହେଇଥିଲା ଚାଟ ହେଇଥିଲା।
ଚାଟ ଘରେ ନା କିଣିକି ଆଣିଥିଲ?
ନାହିଁ ଆଣିଥିଲୁ କିଣିକି ନା।
ହୁଁ ହୁଁ ।
ଆଉ ରାତି ରୋଷେଇ କଣ?
ରାତିରେ ଆଜି ହେଇଛି ଦିନରେ ହେଇଥିଲା ଆଇଁଷ ବୋଲି ରାତିରେ ଆଇଁଷ ହେଇନି ଖାଲି ଭାତ ଡାଲି ଆଳୁ ଭର୍ତ୍ତା ପୋଟଳ ଭଜା ଏମିତି ସବୁ ହେଇଛି ଆଉ।
ଉଁ ହୁଁ ଆଉ ଘରେ କିଏ କିଏ ସବୁ ଅଛନ୍ତି?
ଘରେ ଆମ ବାପା, ମା ଛୁଆ ତିନି ଜଣ ଅଛୁ ଆଉ। ପୁଅଟେ ପୁଅ ମୋ ସ୍ଵାମୀ, ମୁଁ। ଆଉ। ଆଉ ଏମତି ଆଉ ତମର ଆଉ ତ ତମେ କଣ କରୁଛ କଣ?
ମୋର ଏବେ ପ୍ଲସ୍ ଥ୍ରୀ ଚାଲିଛି ଆଉ।
ଆଉ କିଛି କରୁନା ଖାଲି ପ୍ଲସ୍ ଥ୍ରୀ କରୁଛ ନା ଆଉ କିଛି କମ୍ପ୍ୟୁଟର
ଆ କମ୍ପ୍ୟୁଟର କ ସରିଲାଣି ଦି ବର୍ଷ କଲି ସେ ସରିଯାଇଛି। କରିନି କିଛି କରିବା ଦେଖିବା ଆଗକୁ କଣ? କରିବା ଏବେ ସିଲେଇ ମେସିନ୍ ନା ଚାକିରି କରିନି ସିଲେଇ ମେସିନା ଏ ଗୋଟେ ଶିଖିଛି ଯାଇକିନା ମାସେ ହବ ।ଗ୍ରୁପ ସେଇଠି ଯାଇକି ମାସେ ଶିଖିକି ଆସିଲି।ସେଇଟା ଏବେ ମେସିନ୍ ଆଣି ଘରେ ଟିକେ ଟିକେ ବେଶୀ ତ ଶିଖିନି ଟିକେ ଟିକେ ଶିଖିଛି ସେଇଟା ଯାହା କରୁଛି। ବ୍ଲାଉଜ ଫ୍ଲାଉଜ ହେଲା ଯୋଉ ଲୁଗା ମୁହଁ ସିଲେଇ ଏଇଟା ସବୁ କରୁଛି ଡ୍ରେସ ଗୋଟେ ଗୋଟେ ସେମିତି କରିଛି। ବେଶୀ କରିନି ଅଳ୍ପ ଅଳ୍ପ ହେଲଛି ଏବେ ଏବେ ନୂଆ ଶିଖିଛି ବୋଲି ଆଉ।
ଆଉ କି ଚାକିରି ପାଇଁ ଟ୍ରାଏ କରୁଛ ନା ନାଇଁ?
ଚାକିର ବା ବସ୍ତତିଟ ସରିଲା ପରେ ତାପରେ ଟ୍ରାଏ କରିବା କଣ ଆଉ।
ଓ ହୁ ଆଉ ତମ ଘରେ କିଏ କିଏ ଅଛନ୍ତି?
ଘରେ ମୁଁ ଅଛି ଆଉ ଆମ ପୁଅ ମୋ ବୋଉ, ବାବା ମାମା, ଆଉ ତାଙ୍କ ପୁଅ ଆଉ।
ଆଉ ଆଉ ମାମା କଣ କରନ୍ତି ନା ନାଇଁ?
ମାମା ଅଛନ୍ତି ସେ ତାଙ୍କର ଗୋଟେ ସିଆର ପି ଅଛନ୍ତି ଯୋଉ ବ୍ଲକ ତରଫରୁ ପଞ୍ଚାୟତରେ ଯୋଉ ଥାନ୍ତି।
ହ ହୁଁ ନା
ଟୁସନ ବି କରୁଛନ୍ତି।
କଣ କହିଲ?
କ ତମ ବାବା ନାହାନ୍ତି କି?
ନାଇଁ ନାହାନ୍ତି ଡେଥ ହେଇ ଯାଇ ତାଙ୍କର।
ଆଉ ତମ ଘର ଚଳଉଛି ତାହଲେ କିଏ?
ମୋ ବୋଉ ସେଇଥିବ ଚାକିରି
ହ ହଁ
ଟ୍ୟୁଉସନ ବି କରୁଛି ମୁଁ ବେଳେ ବେଳେ କରୁଛି ସେ ନଥିଲା ଟାଇମ ରେ କରେ। ନହେଲେ ବେଳେ ବେଳେ ତାକୁ ଯେତେବେଳେ କାଟେ ମୁଁ ବି ଟ୍ୟୁଉସନ କରେ।
ଆଉ ତମ ପୁଅ କଣ କରୁଛନ୍ତି?
ପୁଅର ଏବେ ପ୍ଲଶଟୁ ଚାଲିଛି ଆଉ।
ହୁଁ କୋଉଠି କୋଉଠି ପଢୁଛନ୍ତି କୋଉଠି?
ସେ ଏବେ ପଣ୍ଡୁଆରେ ଆମ ଏପଟେ ପଣ୍ଡୁଆ ଜାଣିଥିବ ବୋଧେ ଆପଣ?
ହୁଁ
ଜାଣିଛନ୍ତି?
ହଁ
ପଣ୍ଡୁଆ ଜାଣିଛନ୍ତି ଆପଣ?
ନାହିଁ। ଜାଣିନୀ ସେଟା କୋଉଠି?
ସେପଟେ ଆମର ସାରୁ ହେଳି ଆମ ସେପଟେ ଗଲା ଳଳେ ହଁ ମୋହରପାଲ୍ ଦେଇକି ତାପରେ ଢେଙ୍କାନାଳ ଗଲା ବେଳୁ ପଣ୍ଡୁଆ ମଝିରେ ପଡିବ ।
। ତମ ଘରଟା କୋଉଠି ଘରଟା? ତ ଛାଢ ହଁ।
ମୋର ଦେମ କାନାଳ ଜିଲ୍ଲଲା କାମାଖାନାାଗର । ସାରୁଆଳି
ଆଉ।
ଆଉ ରଜ କେମ୍ତି କଣ ପାଳିଲ?
ରଜ ସେମତି କଣ ପାଳିଲୁ ଏ ଦଳୀ ହେଇ ଏଇ ପିଠା ପଣା ପିଠା ପୋଡ ପି ପିଠା ଆରିସା ପିଠା ଚକୁଳି
ସବୁ ଆସିଚି ତମକୁ?
ହଁ ନିଜେ ନିଜେ ସବୁ।
ଓ ହୋ। ଆଉ ପୋଡ ପିଠା କେମିତି କଣ କଲ?
ପୋଡ ପିଠା ମୁଁ କରିଥିଲି।
ଅ ହଁ। କେମିତି କଲୁ ଗଇଲ?
ଚାଉଳ ପ୍ରଥମେ ଗୋଟେ ଗ୍ଲାସ ହଉ ଗ୍ଲାସ ରେ ମାପରେ ହେଲେ ଗୋଟେ ଗ୍ଲାସ ରେ ଗୋଟେ ଗ୍ଲାସ ଚାଉଳ ଭେଦେଇ ଦବ ତାକୁ ଦିଇ ତିନି ଦିଇ ତିନି ଥା ଧୋଇଦବ ପରିଷ୍କାର କି ଧୋଇଦବ ତାପରେ ତାକୁ ଚାଉଳରେ ଅଧ ଗ୍ଲାସ କ୍ଷୀର ଦେଇକରି ତାକୁ ଗ୍ରାଇଣ୍ଡିଙ୍ଗ କରିବ।
ସେଇଥିରେ ଏକାଥ ରେ ପକେଇ ଦେଇ
ହଁ କ୍ଷୀରରେ ପକେଇକି ସେଥିରେ ଟିକେ ଏ ଗୋଲମରିଚ। ହୁଁ ଆଉ? ଟିକେ ଅଦା ଦେଇକି ତା ଗ୍ରାଇଡିଙ୍ଗ କରି ଦବ। ତାପରେ ଗ୍ରାଇଣ୍ଡିଙ୍ଗ୍ ପାଣି ମାନେ ଯୋଉ ଜନ୍ତିବ ଯୋଉଟା ସେ ଜନ୍ତାରେ ଦି ଗ୍ଲାସ କ୍ଷୀର ଗୋଟେ ଗ୍ଲାସ ଚାଉଳରେ ଦି ଗ୍ଲାସ କ୍ଷୀର।
ହୁଁ।
କ୍ଷୀରରେ ତାକୁ ଫୁଟେଇବ ଫୁଟୁଥିବ, ସେଥିରେ ଚିନି ତେଜପତ୍ର ତାକୁ ପକେଇକି ଫୁଟିବ ଯେମିତି ତାକୁ ଗୋଟା ହାତରେ ଢାଳିବ ଗୋଟା ହାତରେ ଘାଣ୍ଟିବ। ନହଲେ ବିଣ୍ଡା ହେଇଯିବ। ଆଉ ଘା ତାକୁ ଘାଣ୍ଟି ଘାଣ୍ଟି ଜନ୍ତା ଜନ୍ତା ଟା ଠିକ୍ ସେ ହେଇଯିବ, ତାପରେ ସେଥିରେ ଗୁଜୁରାତି
ଆଉଥରେ ପୁଣି ଗୁଜୁରାତି ହେଇକା ସବୁ ପକେଇବ।
ହଁ, କାଜୁ, କିସମିସ ଆଉ ଏମିତି ଆଉ ଏମିତି ପକେଇବ ତାପରେ ତାକୁ ପକେଇ ଦେଇକରି କାଜୁ ଟା ଉପରେ ପକେଇଦବ ଭିତ ଅଳ୍ପ ଦିଟା ପକେଇବ।
ହଁ ହଁ କାଟିକି ଗୁଣ୍ଡ କରି ପକେଇବ ନା ଗୋଟା ଗୋଟା
ହଁ କାହାକୁ?
କାଜୁ ଟାକୁ
କାଜୁ ଟା ଭିତରେ ପକେଇଲେ ଅଳ୍ପ ଖଣ୍ଡ ଖଣ୍ଡ କରିଦବ, ଉପର ପାଇଁ ଫାଳା ଫାଳ ଥିବ। ରଖିଥିବ କିଛି କିଛି ପକେଇବ। ତା ଦେହରେ ନଡ଼ିଆ ନଡ଼ିଆ ବି ପଡିଥିବ ନା ଖଣ୍ଡ ନଡ଼ିଆ ପଡିଥିବ, କୋରା ଦିଆ ହେଇଥିବ। ହଁ ଆଉ କିଛି କିଛି ରଖିଥିବ ଉପରେ ଦବା ପାଇଁ ତାପରେ ତାକୁ ଆଡେ ସଜ କରିକି ରଖିଥିବ ଉ କଡେଇରେ ପତ୍ର ଦବ ଗୋଟେ କଡେଇରେ। ସେ ଯେକୌଣସି ପ୍ରେସର, କି ନହେଲେ ହାଣ୍ଡି। ଯୋଉଥରେ ହଉ କିଛି ପତ୍ର ଟିକେ ବହଳିଆ କି ଦେଇଦବ ଅଧିକ ପତ୍ର କଦଳୀ ପତ୍ରରେ ତାକୁ ଘିଅ ମାରିଦବ ଗୁଆ ଘିଅ ପକେଇ ଦେଇକି ମାରିଦବ ଗୁଆ ଘିଅ ମାରି ସାରିଲେ ଇଏ ଗରମ ଗରମ ଥିବ ତାପରେ ତାକୁ ଜନ୍ତିକି ସାଙ୍ଗେ ସାଙ୍ଗେ ଏଥର ଉଜାଡି ଦବ। ଉଜାଡ଼ି ଦେଇକି ତାକୁ ତାଟିଆ କିମ୍ବା ଥାଳିଆରେ, ତାକୁ ଭଲ କି ଟିକେ ଥାପି ଥାପି ଦବ। ହାତ ପୋଡିଯିବ ନା, ସେ ତାକୁ ଥାପିଦବ ଉପରେ ଘିଅ ଟିକେ ମାରିଦବ। ତାପରେ ସେ ଯୋଉ କାଜୁ ଫାଳ କାଜୁ ହଁ ତେଲ ମାନେ ଘିଅରେ ଭଜା ହେଇଥିବା କାଜୁ, ଆଉ ନଡିଆ ଫା ଛୋଟ ଛୋଟ ପତଳା ପତଳା ଖଣ୍ଡ ନଡ଼ିଆ, ଆଉ କିସମିସ, ତାକୁ ପକେଇ ଦେଇକି ଭଲକି ଥାପିଦବ। ଥାପି ଦେଲି ଦେଇକି ତା ଉପରେ କିଛି ପତ୍ର ପତ୍ର ଦି ତିନି ପତ୍ର ଦେଇଦବ ପତ୍ର ଦେଇ ତାକୁ ଗୋଟେ ପୁରା ଢାଙ୍କୁଣୀ ପୁରା ଫୁଲ ଘୋଡେଇ ଦବ। ମାନେ ବାମ୍ଫ ତା ବାମ୍ଫ ଯେମତି ବାହାରକୁ ନଯାଏ । ଖାଇବାକୁ ଗ୍ୟାସରେ ପୁରା ଲୋ ଫ୍ଲେମ୍ ରେ ବସେଇଦବ।
ଚୁଲାରେ ବସିଲେ ହବନି?
ଆ ଚୁଲିରେ ବସେଇଲେ କମ ଜାଳ ପୁରା କମ ଆଞ୍ଚରେ ଦବ ହବ ଆଉ ବହୁତ ବସେଇ ଦେଇି ବ ସେଇବ ତାପରେ ଅତି ବେଶୀ ପଇଁଚାଳିଶ ଚାଳିଶ ପଇଁଚାଳିଶ ମିନିଟ ବସେଇବ
ହୁଁ
ବସେଇ ସାରିଲା ପରେ ତାପରେ ତାକୁ ଗୋଟେ ପିଛରେ ତା ମଝିରୁ ଦେଖିବ ଯଦି ହାତରେ ଲାଗୁଥିବ ତାହେଲେ କଞ୍ଚା ଅଛି ଆଉ ଯଦି ହାତକୁ ନ ଲାଗିବ ତାହେଲେ ସିଝି ଯାଇଛି ଆଉ ସେକେଣ୍ଡ ଟା ଉପର ଟା ପୋଡି ନଥିବା ନା ତାପରେ ତାକୁ ସେଇ ପ୍ରକାରେ ପୁଣି ଆଉ ଥରେ ଲେଉଟେଇବ ମାନେ ସେଇ ପିଠା ଟାକୁ ପତ୍ର ଅଛି ନା ତଳେ ହେଲେ ଗୋଟେ ଦବ ଗୋଟେ ଥାଳି ହେଲେ ଥାଳୀ କି ଲେଉଟାଇ ଦେଇ ପୁଣି ତ ଉପର ପଟ ଟା ପୁଣି ତଳକୁ କରିଦବ ତଳକୁ ଦେଇକି ସେଇ ପତ୍ର ତାକୁ ସେମତି କି ହଁ ତାପରେ ବସେଇଦବ ବସେଇଦ ପୁଣି ସିଏ ପନ୍ଦରୋ କୋଡିଏ ମିନିଟ ପନ୍ଦର ମିନିଟ୍ ଖଣ୍ଡେ ହେଲେ ସ ହେଇଯିବ। ହେଇଗଲା ପରେ ଦେଖିବା ଯଦି ହେଇଥିବ ତାହେଲେ ଆଉ ଲାଗିବନି ହାତକୁ ଓଲେହିକିତାକୁ ସାଙ୍ଗେ ସାଙ୍ଗେ ଥଣ୍ଡା କରିଦବ। ଥଣ୍ଡା ଥଣ୍ଡା ବେଶୀ ପଚ ହେଇଯିବ ନା ଥଣ୍ଡା କରିଦେଇକରି ପୁରା ଥଣ୍ଡା ହେଲେ ଜାଣିକି ତାକୁ କାଟିକି ଖାଇବ।
ହୁଁ ହୁଁ।
ହୁଁ। ଆଉ ତମର କଣ କରିଥିଲ?
ଆମର ଚକୁଳି ହେଇଥିଲା ଆରିସା ଆଉ ବରା ଦହିବରା ବି ହେଇଥିଲା ସେ ବରାରେ ଦହିବରା କରିଦେଇଥିଲୁ ତାପରେ ହେଇଥିଲା ସୁଜି କାକେରା ସେକେଣ୍ଡ ଦିନ ସୁଜି କାକେରା ହେଇଥିଲା।
ସୁଝି କାକରା କରିଆସେ ନା ତମେ ବୋଉ କରିଥିଲେ।
ନାଇଁ ମତେ କିଛି ପିଠାପଣ ଆସେନି ମତେ ଖାଲି ଚକୁଳି କରି ଆସେ ଯେ ପ୍ରସ୍ତୁତି କିଛି ଏମତି ଆସେନି ଖାଲି କରିକି ଖାଇବି ଯାହା ହଉ।
ହୁଁ ହୁଁ। ପ୍ରସ୍ତୁତି ଶିଖୁନା ଝିଅ ପିଲା ଆଉ ଶିଖିବା କଥା ନା ନାଇଁ।
ଶିଖିବା ଏଇନା ପାଠ ପଢା ହଉଛି ଶିଖିବା ଆଗକୁ ଧୀରେ ଧୀରେ ଶିଖୁଛି ଏବେ ରୋଷେଇ ଧୀରେ ଧୀରେ ଶିଖୁଛି। ତାପରେ ଶିଖିବା ଆଉ। ହଁ ସେ ମୁଁ ଶିଖିିନଥିଲି କିଛି ମୁଁ ଏବେ ରୋଷେଇ ଟିକେ ଟିକେ ଶିଖୁଛି ଯହେତୁ ମୋ ବୋଉ ବହୁତ କାମ କରୁଛି ସବୁବେଳେ ପଞ୍ଚାୟତ ଯାଉଛି ରୋଷେଇ ଟା ଏବେ ଟିକେ ଶିଖି ଶିଖି ଶିଖିଲିଣି ତା ପିଠା ପଣା ଶିଖିବା ଧୀରେ ଧୀରେ ଆଉ।
ଆଛା। ଆଉ କଣ? ଡ୍ରେସ ପଟା କେତେ ହଳ କରିଥିଲ।
ଡ୍ରେସ ହେଇଥିଲା ତିନିହଳ ତିନି ଦିନ ପାଇଁ।
ଆପଣ କରିଥିଲେ।
ହଁ ମୋର ତିନିଟା ଶାଢୀ କରିଥିଲି।
ଓହୋ ଆଉ ସମସ୍ତଙ୍କ ପାଇଁ ଘରେ ପୁଅ ପାଇଁ?
ଆଉ ଆମ ନାତି ପାଇଁ ହେଇଥିଲା।
ହଁ ହୁଁ।
ଥିପାଇ ନାତି ପାଇଁ ହେଇଥିଲା ଝିଅର ହେଇଥିଲା।
ହଁ ଆପଣଙ୍କ ଝିଅ ଯାଇଥିଲା ଆପଣଙ୍କ ଘରକୁ। ରଜ ଏଞ୍ଜୟ୍ କରିବା ପାଇଁ।
ହଁ ରଜ ମହୋତ୍ସବ ହଉଥିଲା ନା। ସେମାନେ ଆସିଥିଲେ କରିବା। ଆଉ
ହଉ ତାହେଲେ ରଖୁଛି ପରେ କେତେବେଳେ କଥା ହେବା ଆଉ।